ହ୍ୟାଲୋ ତୁ ଭଲ ବଛ କଥରା
ହୁଁ କଣ କରୁଛୁ?
ଟିକେ ଟିକେ ରହୁଛି
ହାଲୋ
ମଣ ସଙ୍ଗ
ହାଲୋ
କଣ କ କଣ କରୁଛ କିଏ
ତୁ କଣ ବସିଚି ଆଉ କଣ କରିବା
ହ କଲିି ଅଗାଧୁଆ ଖାଇସାଇଲୁନି
ହୁଁ ତୁ ଖାଇଛୁ ଆରେ ବର୍ଷା ହଉଚି କଣ ଆରେ ବର୍ଷା ହେଛି କଣ କରି ଗାଧବ ମୁଁ ତ ସକାଳୁ ଯାହା ଗାଧେଇ ପଡେ ଏଇନା ସେଇ ସାତଟା ଭିତ ତେରୁ ବର୍ଷା ହେଇଛି ଯେ ହେଇଛି ଯେ ହେଇଛି ଯେ ହଉଛି ଏବେ ତ ଏବେ କଣ ଟି ମତେ ଭୋକ ଲାଗିଲା ମୁଁ ସକାଳୁ ଖାଇବା ଲୋକ ମୁଁ ଅଗାଧୁଆ ଖାଇଦେଲି ଆଉ
ନା ଖାଇ ଖୁାଇ ଘୋଡେଇ ଘୋଡେଇ କଥା ହଁ ଟା ବସିଛି ଆଉ
ହୁଁ ଶୀତ ଲାଗୁଥିବ ଆଉ ଆଁ
ହର ବାହାରେ ବର୍ଷା ବର୍ଷି ହଉଛି ଶୀତ ଲାଗୁଛି ତାପରେ ଇଆଡେ ଟେ ଅବା ଗିଆ ଲାଗୁଛି ଆଉ ଉଁ ଏସି ନା ଆଉ କଣ ସିଆଡେ ଇଆଡେ ଘ ଘରେ ଶୁଖେଇବା ପାଇଁ ଯୋଉ ଲୁଗା ପଟା ସବୁ ଫ୍ୟାନ୍ ଫ୍ୟାନ୍ ଲଗେଇ ଦେଉଛନ୍ତି ଆହୁରିି ଶୀତ ଲାଗୁଛି।
ଆଉ କଣ ବର୍ଷ ପରା ନାଦି ଦେଇକିନା ହଉଛି ସେପଟେ
ଆଉ ବର୍ଷା ଇଆଡେ ପୁରା ପୁରା ସକାଳୁ ଧରିଛି ବର୍ଷା ଯେ ଏତେବେଳେ ଯାଙ୍କ ଛାଡୁନି ସକାଳୁ ଝିପି ଝିପି ଟିକେ ଟେ ପକଉଥିଲା ଏଇ ବହୁତୂର ବର୍ଷ ହଉଚି ଯେ ଆଉ ଛାଡିବନି ବତ ଲାଗୁଛି ପୁରା ଦିନଟା ଧ ବର୍ଷା ବଧ ହବ ଆଉ ପୁରା ସବୁଡା ଆଡେ ପାଣି ପାଣି ହେଇଯାଇଛି ପୁରା ସାଇ ଭାଇ ସାରା
ଆଉ ତମ ରୋଷେଇ
ରୋଷେଇ କ ରୋଷେଇ କରୁଛନ୍ତି ଆଉ ସକାଳେ ପ
କୋଉ ପଟେ କରୁଛ ଗ୍ୟାସ ନା ଘର ଭିତରେ ନା ବାହାରେ
ବାହାର ପଟେ ହଇରାଣ ଟିକେ ହଉଛନ୍ତି ଆଉ ହଇରାଣ ହେଇକି ରୋଷେଇ କରିବାକୁ ପଡୁଛି ଆଉ କଣ କରିବା
ହଁ ମୁଁ ତ ଦିନ ହୁଁ ଯିବ ଆସିବ ଯିବ ଆସିବ ମୁଁ ଅଧା ତିନ୍ତି ଗଲିନି ମୁଁ ଭାବୁଛି ପେନ୍ସାର୍ଟ ଟା ବଦଳି ଦେବି ଖାଲି ସେମିତି ଗାଧୋଇ ପଡିବି ପେନ୍ସସାର୍ଟ ଖାଲି ସେମିତି ସଫା କରିବିନି ଯୋଉ ଦିନ ଖରା ଦବ ସେଦିନ ସଫା କରିବି।
ଯାହା ବର୍ଷାରେ ଠିଆ ପଡିବୁ ଗାଧୋଇଆ ପଡିବୁ ଏକା ଥରେ ଆଉ ଗାଧେଇବାକୁ ପଡିବନି
ହଁ ଆ ନାଇ ବେ ପୁଅ ହେଲେ କଣ ମୁଣ୍ଡ ଟା ତମର ଆ ପୁଅ ପିଲା ମୁଣ୍ଡ ହେଲେ କଣ ତିନ୍ତୀ ଗଲେ ଏ ଜଲଦି ଶୁଖିଯିବ ଝିଅ ପିଲାଙ୍କ ମୁଣ୍ଡ ତ ଚୁଟି ରଖିଛୁ ଆରେ ମୋ ମୁ ମୋର ହେଲା ମୁଣ୍ଡ ମୋ ମୁ ମୋର ହେଲା କଣ ହେଇଛି କହିଲୁ ମୋ ମୁଣ୍ଡ ବିନ୍ଧୁଛି। ମୁଁ ଟିକେ ମୋ ମୁଣ୍ଡ ପାଣି ପଶିକକୁ ପଡିଯିବ ମାନେ ଜମା ରହି ହବନି ମୋ ମୁଣ୍ଡ କାନ ସବ ପିନ୍ଧିି ମୁଁ ବର୍ଷକୁ ଥରେ ମୁଣ୍ଡ ଦିଅନ୍ତ ମୁଁ ଏମିତି ମାସକୁ ଥରେ ଯଦି କିଛି ଭଲ ମନ୍ଦ ହେଲା ଏମିତି ଦୁହଇ ନ ନ ମୁ ଇମିତି ସପତା ସପତା ଧୁଅନ୍ତି
ଓହୋ ତୁ ଗୋଟେ କ କାମ କର ଗୋଟେ ମୁଣ୍ଡରେ କିନା ଗୋଟେ ଜରିଟେ ପଲିଥିନ୍ ଟା ଦେଇକ ଘଡେଇ ଦେଇକ ତାପ ଡାଁ ବସିକି ଆଉ
ହଁ ମୁଁ ସେଇଟା କରିବିଯେ ତାର ଏଠୁ ସାବୁନ୍ ଫାବୁନ୍ ଲଗେଇଲେ ସବୁ ପାଣିରେ ଭିଜିବ। ତେଲ ଲଗେଇଲେ ଭିଜିବ ଯେତି ଦଶା ଟିକେଯି ିମ୍ପି ଜଷ୍ଟ ଟିକେ ଟିକେ ପଡ଼ିଥିଲେ ମୁଁ କାଧେଇ ପଡ଼ିଥାନ୍ତି। ଏଡ଼େ ତରେ ବର୍ଷାରେ କିଏ ଗାଧେଇବ ଯାହାବି ଲଗେଇବ ସାଗୁନ୍ ଲଗେଇଲେ ପାଣିରେ ତେଲ ଲଗେଇଲେ ବାହାରେ କଣ କଣ ଫୁଣି ପାଣି ନାହିଁ ରୋଷେଇକ
ଯୋଉ ଭଳିଆ ବର୍ଷା ହେଇନିକି ହଉଚି ହାଲୋ।
ଯୋଉ ଭଳିଆ ହଁବା ଯୋଉ ଭଳିଆ ବର୍ଷା କାଲି ଯେତିକି ପାଣି ଆଣା ହୋଇଥିଲା ସେତିକିରେ ରୋଷେଇ କରାହୋଇଚି। ମୂଳରୁ ପାଣି ନାହିଁ କଣ କରିବ ମଣିଷ ଯେ ପାଣି ଟିକେ ମାଗିବ କହିବୁ ଆଉ ନାହିଁ ନା।
କିରେ ମତେ କଥାକହିତେ ଦଉନି ନାପଇସା ଦବୁନୁ।
ଆଁ?
ମତା ମତେ କଥା କରେଇ ଦୋବନିକି ପଇସା ତ ନେବୁକି ଆଉ।
ଆଉ ପଇସା ତକ ମୋରନା ଆଉ କଣ କରିବା ଗରିବ ଲୋକ ତମେ ତମେ ଧନୀ ଲୋକନା ତମେ କେତେଥର ପଇସାର ଏରା ମୂଲ୍ୟ ବୁଝିଜ ଆମେ ବୁଝି ପାରିନୁ ସେଥିପାଇଁ ଆମକୁ ଟିକେ ରଙ୍କରା ଆଡ଼ିଆ ଲାଗୁଚି ଆଉ।
କହୁଚିକି ହାଲୋ ବିକ୍ରମ ମୋତେ ଆଗ ମତେ ସେତିକି କଥା କରେଇଦେ ହାଲୋ।
ଆଉ ତମର କଣ ତମେ ତମେ ପଇସା ପାଇସାରିଲନା ଆଉ ତମକୁ ଆଉ କିଛି ଲାଗିବକି। ତମେ ଚୁପ୍ ହେଇକି ରୁହମ ଆମେ ଖାଲି ବଲ ବଲ ହବୁ ତମେ ଖାଲି ଶୁଣ।
ପାଟି ଚୁପ୍ କର ଟିକେ।
ଆଉ ଖାଲି ଘର ଭି ଘର ଭିତରେ ବସିକି ଆଉ କିଛି ପୁଅ ପିଲାତ କିଛି କରିବାକୁ ପଡ଼ିବନି ସେମାନେ ହଇରାଣ ହେଇକିନା ରୋଷେଇ କରିବେ ତମକୁ ଦିଆହବ ତମେ ଖାଲି ଖାଇବ ଆଉ କେତେ ଚାଲାକ୍ ଅତି ଚାଲାକ୍ ଭଲ ନୁହଁ।
ବୋଲି ଏତେ କଣ ଏତେ କଣ ରେଳ ଗାଡ଼ିଭଳିଆ ଗପୁଚୁକି କଣ ପାଟିରେ ଠାକୁ ଗୋପି ଚାଲିଚୁ ଗୋପି ଚାଲିଚୁ ଗୋପି ଚାଲିଚୁସିଧା କହୁଥିନି କଣ ରେଳ ଗାଡ଼ି ଭଳିଆ ଗପୁଚୁ
ଆଉ କଣ କରିବା ଆଉ।
ତ ବୋଧେ ପୁରା ପୁରା ପ୍ରସ୍ତୁତି କରି ଆସିଚୁ ଗପିବା ପାଇଁ ଆଉ ନାଆଁକି।
ଉଁ?
ବୋଧେ ପୁରା ପ୍ରସ୍ତୁତି କରିକି ଆସିଚୁ ଗୋପିବା ପାଇଁ ବୋଧେ ଆଉ।
ପ୍ରସ୍ତୁତି ବଲେ ମୁଁ ୟାସହିତ ଭାବୁଚି କଲ୍ କରିବିନି କଲ୍ କରିବି ଝଗଡ଼ାତ ହେଇଚି। ଭାବୁଚି କଲ୍ କରିଦେଇ ଦଶ ମିନିଟ୍ ନଧିକିନା ମୁଁ ବଲ ବଲ ବଲ ବଲ ବଲ ବଲ ହେଇଯିବି ଛଅ ସାତ ତୋର ତତେ କଲ୍ କରିଦେବି ତାପରେ ତୁ କିଏନା ମୁଁ କିଏ।
ତା ମୁଣ୍ଡ ଖରାପ୍ ହେଇଯିବ ତୁ ଏତେ କଣ ବକ ବକ ବକ ହୋଉଚୁ ହଜାର ଥରକି।
ନାଇଁ ମୋର ମୋର ଟାଷ୍କଟା ଆସୁ ମୁଁ ତତେ ଫୋନ୍ କରିକି କହିବି ଏଥିରେ ଝଗଡ଼ା ଇଚ୍ଛା ହଉନି ଭାବୁଚି ଯେହେତୁ ତିରିଶଟା କଲ୍ ଯଦି ମୋର ଆସିବନା ତମ୍ ତତେ କଲ୍ କରିବି ତାକୁ କଲ୍ କରିବି ଚାରି ପାଞ୍ଚ ଜଣକୁ ହବନି ହେଇତେ ତାକୁ କଲ୍ କରିବି ଦେଖିବା ତାକୁ କଲ୍ କଲେ ଦେଖିବା ଆଉ ତାରତ ଛ ଛଅ ଥର କଥା ହେଇ ପଢ଼ିବି। ବଲବଲ ବଲବଲ ହେଇପଡ଼ି ତାକୁ ସିଏତ କହିପାରିବନି ମୋସହିତ କଥା ବଲ ବଲ ବଲ ବଲ ବଲ ବଲ ବଲ ହେବି ସବୁତକ ପଇସା ମୋରହବ।
ଏଇ ଯୋଉ ବର୍ଷା ଅଧିକା ହେଯୋଉ ବର୍ଷା ଲଘୁଚାପ ଧରି ରହିଚି ଏଇ ବର୍ଷା ପାଗରେ ତୋତେ ମାନେ କଣ ଖାଇବା ପାଇଁ ଇଚ୍ଛା ହଉଜି କଣ କରିବା ପାଇଁ ଘରେ ବସି କଣ କରିବା ପାଇଁ ଇଛା ହଉ
ମତେ ମାନେ ଏନ୍ତି ଆମ ଗ୍ୟାସ୍ ଏକ୍ସଟ୍ରା ଗୋଟେ ମାନେ ଗ୍ୟାସ୍ ଥାଉ କି ନଥାଉ ରୋଷେଇ ଘରଟା ହେଇଥାନ୍ତା ହେଲେ ଗୋଟେ ପୁରା ରୁମ୍ ଟା ମାନେ ଜିନ୍ଦି କି ପାଣି ଫାଣି କିଛି ହବନି ପୁରା ରୁମ ଭିତରେ କିନା ହଁ ପାଣି ଫାଣି ସବୁ ଆଣିକି ରଖା ହେଇଥିବ ତମେ ଖାଲି ଯିବ ସେଇଠି ରୋଷେଇ ବାସ କର ଅଡୁ କରିକିନା ଆଡୁ ସେଇଠି ଖାଇକିନା ଆସିକିନା ଘରେ ଶୋଇବ ସେଇଟା ଭଲ। ମତେ ସେମିତି ଆ ରୁମ୍ ଟେ ଦରକାର ଆମର କଣ ଆମର ନାହିଁ। ଆମର କରିଥାନ୍ତୁ ଆମ ଗାଈ ଯୋଗୁଁ କରିହେଲାନି ଆମେ ଖାଲି ଆସି ଏଇନା ଧର ପାଣି ଟିକେ ପାଇଁ ଆଇଥିଲା ଘର ଭିତରକୁ ଏଠି ଆସ ଏଠୁ ସେ ରୋଷେଇ ପଟକୁ ଯାଓ ରୋଷେଇ ପଟୁ ଘରକୁ ଆସ। ଏମିତି ହେଇ ହେଇ ମତେ ଭଲ ଲାଗୁନି ଆରାମସେ ମୋର ଗୋଟେ ରୁମ ଦରକାର ମାନେ ରୋଷେଇ କି ସେ ତାଙ୍କ ଘରେ ଗୋଟେ ରୁମ୍ ଟି ଥିବ। ତମେ ନିଜେ ନିଜେ ଶବୁ ଏକାଥରେ ରାନ୍ଧା ବଢା କରିବ ସେଇଠି ତମେ ଆସିକି କିରେ ହେଇଠି ଖାଇଲେ ଖା ନ ଖାଇଲେ ନାଇଁ ଯିଏ ପାଇଲା ସିଏ ଏଠି ଖାଇଲେ ଖାଅ ଘରେ ଭିତରେ କି ସେ ରୋଷେଇ ଘରେ ଖାଇବା କଥା ଖାଅ। ମତେ ସେମିତି ଆ ରୁମ୍ ଟେ ଦରକାର ଏଇ ବର୍ଷା ଦିନିଆ।
ତମର ଗ୍ୟାସ୍ ଫ୍ୟାସ୍ ଷ୍ଟୋ୍ ଫୁ କିଛି ତା ମାନେ ଏମିନ୍ତି ରୁଷେ ଫୁଷେ କରିବା ପାଇଁ ନାହିଁ ତ
ଗ୍ୟାସ ଫ୍ୟାସ କିଛି ନାହିଁ ଗ୍ୟାସ୍ ଥିଲା ଯେ ଆମର ଟାଙ୍କିରେ ଗ୍ୟାସ୍ ପୁରାଉନି। ଆଉ ଚୁହ୍ଲି ରେ ରୋଷେଇ କିଛିନୁଯେ ସେଇଟା କଣଲ ଯୋଉ ମେ ମାନେ ଖାଲି ରୁଷେଇ କରୁଛୁ ଆମର ଗାଈରୁଛି ବେଲି ଆମେ ଖାଲି ଜଷ୍ଟ ଇଏରେ ରୁଷେଇ କରୁଛୁ। ଆମର ସେଇଥିପାଇଁ ପ୍ରୋବ୍ଲେମ ଉଛି ଗାଈ ଯୋଗୁ ରହୁଛନ୍ତଯେ ହେରା ଅସ୍କୁଣା କରିଦଉଛନ୍ତି ସେଠୁ ବର୍ଷା ଛିଞ୍ଚିରା ମାରୁଛି। ଏଥିପାଇଁ ଏକ୍ସଟ୍ରା ରୁମ୍ ଟେ ଥିଲେ ଛିଞ୍ଚିରା ଫିଞ୍ଚିରା ଗାଈ ଗାଈ ଜାଗା ରହିବ ରୁଷେଇ ଘର ଟା ରୁଷେଇ ଜାଗା ରହିଥାନ୍ତା। ଆଉ ପାଣି ପୁଣା ଆସିନତା ସେଇଠି ରାନ୍ଧିଥାନ୍ତ ଖାଇଥାନ୍ତୁ। ମୁଁ କହିଥିଲେ ଏଇଠି ମୋବାଇଲ୍ ଦେଖି ଦେ ଖାଇ ପିକି ଠି ଶୋଇ ପଡିଥିଲେ ବି ଆରାମ୍ ସେ କିଛି ଚିନ୍ତା ନାହିଁ।
ହୁଁ ଇଆଡେ ତ ଏ ବର୍ଷା ବସିିଯେ ଇଆଡେ ଉଁ ସିଏ ଗୋଟେ ଛାତ ଉପରେ ଇଆଡେ ସିଢି ଉପରେ ଗ‌ପୁଛି। ସିଡି ଉପରେ ପୁଛି ମୁଁ ଇଆଡେ ଗୋଟେ ଘର ଭିତରେ ଗୋଟେ ଘୋଡେଇ ଘୋଡାଇକି ରହିଛି। ଏପଟେ ସବୁ ନାନୀ ଘରିଆପଟେ କାମ ହାମ ସୁ କରୁଛନ୍ତି ଆଉ ଏପଟେ ସୁବୁ ଏପଟେସ ଧାଇଁ ଦ ବୁଡିକି ବର୍ଷା ବର୍ଷା ହଉଛି ଏ
ହୁଁ ସବୁଠୁ ଭଲ ସବୁଠି ଆଙ୍କ ଘର ଟା ଭଲ। ଏଇ ଯୋଉ ଅଜଣା ଲୋକଙ୍କ ଘର ଅଜଣା ଲୋକଙ୍କ ଘର ତାଙ୍କର ଦି ଘର ଧର ତା ବବାହ ତାଙ୍କର
ହୁଁ।
ହେଲା ଅଜଣା ଅଜଣା ସେଦିନ ଯଉ କହୁଥୁଲୁ ହଁ ତାଙ୍କର କ ତା ବ ବାର ଘରରା ଠିକି ହେଇଛି ନହେଲେ ଏଠୁ ଅ ଅଛି ଏଇ ଯୋଉ ଡେଙ୍ଗୁ
ହୁଁ ହୁଁ।
ତାଙ୍କ ଘରଟା
ହଁ ତାଙ୍କର ବଢିଆ ସୁବିଧା ମାନେ ଇଏ କରିବା ପାଇଁ
ହଁ ତାଙ୍କ ଘର୍ ଟା ସବୁଠୁ ମାନେ ସୁବିଧା ଯିନ୍ତି ସେଇଠି ସମସ୍କଠୁ ତାଙ୍କ ଘରା ବହୁତ୍ ସୁବିଧା ଦତା ଘର ଟା ସବୁ ସୁବିଧା। ଆଉ ୟାଙ୍କ ଘର ଟା ବି ସୁବିଧା ଯୋଉ
ଛାତ ଉପରେ ଯୋଉ ସିଡି ଘରଟା ଟିକେ ବନେଇ ନାହାଁନ୍ତି ସେଇଟା ଟିକେ ଅସୁବିଧା ହଉଥିବ ପାଣି ଫାଣି ଗଳୁଥିବ ଯୋଉ ବର୍ଷା ଫରର୍ଷା
ଆଉ ସେଟା ଚଳିବ ସେଟାରେ କିଛି ନାହିଁ। ମାନେ ସେଇଠା ଦେଖ ସେଇ ଘର ଭିତରେ ତାଙ୍କ ରୁଷେଇ ଘଟା ସେ ବାହାରକୁ ଯାଉଛନ୍ତି କି ସେଇଠି ଧର ରୁଷେଇ କଲେ ସେ ଏକାଥରେ ଘରଭିତରୁ କୁ ତାଙ୍କର ଲାଗିଛି ପୁରା ରୋଷେଇ ଘରକୁ ପୁରା ଘର ଟା ପୁରା ଲାଗି ଚି ସିଆଡୁ ସିଆଡୁ ଧରିକି ନା ଆଇଭାତ ସେଇଠି ତୁଣ ସବୁ ସେଇଠି କରି ପାରିବେ ଆଉ ଆଉ ହେ ଯୋଉ ଅଜଣା ହର ଅଜଣା ହର କିଚେନ୍ ଘର ତା ଅଲଗା ଆଉ ତାଙ୍କର ରହିବା ଘର ଟା ଅଲଗା। ଯେ ଯିଏ ଆସିବ ଧର କିଚେନ୍ ଘରେ ର ଜଣେ ଯିଏ ରୋଷେଇ କରିବା ଲୋକ ସେ ସେ କିଚେନ୍ ଘରେ ସବୁ କଥା ତ ଥିବ ନା। ଡାଲି ଠୁ ଚାଉଳଠୁ ଯାହା ପାରିବ ପନି ପିରିବା ସବୁ ଥିବ। ସେ ତାଙ୍କ ଆର ରୁମକୁୁ ଯାଇ ହବନି ସେ କିଚେନ୍ ଘରେ କାମ ସବୁ ସାରିବ ଉଁ ତାପରେ ତାର ଯିଏ ଖାଇବା ଲୋକ ଦବ ନଲେ ହେଇଠି ବି ତାଙ୍କର ଖାଇ ହବ ଖାଇବା ପାଇଁ ତାଙ୍କର ବି ହବ। ଯେତିକି ମୁଁ ଦେଖିଚି ଆଉ ହେଠି ବି ଖାଇପାରିବେ। ବାସ ସରିଲା ଆଉ ଆଉ ତା ବୋବା ଘର ତ ବି ଭଲ। ସେଇଠି ତାଙ୍କ ରୁଷେଇ କରିବି ତାଙ୍କର କିଚେନ୍ ଘରକୁ ଡାଇରେଟେ ରାସ୍ତା ଅଛି କୋଉଠି ପାଣି ପଡିବନି ଆସିବେ‌। ପାଇଁ ଆମର ତ ବେଳା ଖରାପ ଆଉ।
ହୁଁ ହୁଁ।
ମୁଁ ଦେଖିଲି ସାଇରେ ତାଙ୍କ ଦିଘର ର ତିନି ଘର ର ବେଷ୍ଟ୍।
ଆଉ।
ଆଉ ତ ପିଏରେ ଯୋଉ ବର୍ଷ ବର୍ଷା ବର୍ଷା ବେଳେ ବର୍ଷା ଯୋଉ ହେଲା ବେଳେ ପିଲାବେଳେ ତୋର କଣ ସ୍ମୃତି ଫୂର୍ତ୍ତି ଭଲ ଅଛି କହୁନୁ?
ବର୍ଷାରେ ମୁଁ ଭିଜେ ଡଙ୍ଗା ଭସାଏ।
ଆବେ ଗୀତ ଗାଆନି ବେ ଗୀତ ଗାଉଛି ଏଠି ବସିକି।
ଆରେ ମୁଁ ଡ଼
କଣ ପିଲାବେଳେ କଣ ମାନେ କଣ ପି ପିଲା ବଳେ କଣ କଣ ମାନେ ଏମିତି ବର୍ଷା ଦିନିଆ କୁଆଡ଼େ ବୁଲିଯାଅ ନା ଘରେ ବସ ଖାଲି ନା ସାଙ୍ଗସାଥିରେ କଣ ଖେଳା ଖେଳି କର କଣ ସେମିତି କଣ ସ୍ମୃତି ଅଛି ଯଦି କହ?
ହୁଁ ବର୍ଷା ଦିନରେ ମା ବର୍ଷାରେ ଭିଜିବୁ ତାହେଲେ ବର୍ଷା ଦିନରେ ଯୋଉ ଗୁ ଯାହା ଘରେ ହେଲେ ବସିକି ତାସ ଫାସ ଖେଳିବୁ। ନହେଲେ ଖେଳନ୍ତି ଯୋଉ ଆଉ ଗୁଟି ମାନେ ଯୋଉ ଗୁଡ଼ି ଆଣିକିନା ଖେଳନ୍ତି। ସେଇରା ଖେଳୁ।
ଏମିତି ତାହେଲେ ଖେଳ। ହାଲୋ କହିଲି ଦଶ ମିନିଟ୍ ହେଇଗଲା ହାଲୋ କହିଲି ନାଇଁ ଅଧିକା ଗପିଲି ହେଲା ଆଉ ଦଶ ମିନିଟ୍ ହେଇଗଲା ତାପରେ ମୁଁ ଇୟା ପରେ ଆଉ ଗୋଟେ କଲ୍ କରିବି ହେଲା।
ହଁ।
ଇୟାପରେ ଗୋଟେ ତୁ କୋଶ୍ଚିିନ ପଚାରିବୁ ମୁଁ ତାପରେ କହିବି। ଆଉ ତୁ ଗପୁଚୁ ବସିକି ଆଉ ରେଳ ଗାଡି ଖେଳ ପଇସା ଦବ ନବୁ ଆଉ ନାଇଁ କି। ଶହେ ନା ଏଇଟାଏଇ ଉଠେଇଆ ଦେବ ଖାଲି ନା ଅଶି ନା ନବେ ଟଙ୍କା ଉଠେଇ
ହଁ ଖୁଲ୍ ଖୁଲ ଖୁଲ ଯା ହେଡ଼ କଥା
ହଁ ଆଉ ଗୋଟେ କଲ୍ କରୁଛି।
ହଁ।